ହାଲୋ। ହାଲୋ ହାଲୋ।
ହ୍ୟାଲୋ।
ହଁ ଆଜ୍ଞା କୁହନ୍ତୁ।
ଜୟ ଜଗନ୍ନାଥ ମୋ କଥା ଶୁଣା ଯାଉଛି ତ।
ଆଜ୍ଞା ଆଜ୍ଞା ଆପଣଙ୍କ କଥା ମତେ ପୁରା କିଲର ଶୁଭା ଯାଉଛି। ମୋ କଥା ଆପଣଙ୍କୁ କେମିତି ଶୁଭା ଯାଉଛି?
ପୁରା ପୁରି ସଫା।
ଆଜ୍ଞା ଆଜ୍ଞା।
ଆଚ୍ଛା।
ଆଉ ତାହେନେ ମୁଁ ଆପଣଙ୍କ ସହିତ ବାର୍ତ୍ତାଳାପ କରିସାରିବା ପରେ କିଛି ସମୟ ମୋର ଯୋଉ ଯନ୍ତ୍ରଟି ରହିଅଛି ତା ଉପରେ ମୁଁ ଟିକେ ଦେଖୁଥିଲି ଉଁ ଟିକେ ଗୋଟେ ସିରିଏଲ।
ଆଚ୍ଛା ଆପଣଙ୍କୁ କୋଉ ସିରିଏଲ ଦେଖିବାକୁ ପସନ୍ଦ ହୁଏ?
ଆଜ୍ଞା ଆଜ୍ଞା ମୁଁ ସବୁ ପ୍ରକାର ସିରିଏଲ ଦେଖେ ଯେମିତିକି କୋରିଆନ ହେଇଗଲା ଚାଇନିଜ ହେଇଗଲା ହିନ୍ଦୀ ହେଇଗଲା। ପାକିସ୍ତାନୀ ଡ୍ରାମା ମୁଁ ବି ଦେଖେ ଯେହେତୁ ମତେ କ୍ଷମା କରିବେ ମୁଁ ପାକିସ୍ତାନୀ ଡ୍ରାମା ଦେଖୁଛି। କିନ୍ତୁ କଣ କରିବି ସେମାନେ ପା ମାନେ ଡ୍ରାମା ବନଉଛନ୍ତି ଯୋଉ ଭଳିଆ ଆଉ ଦେଖି ରହି ହଉନି।
ଆଚ୍ଛା ଟିକେ ପ୍ରେମ ଭରା ଡ୍ରାମା ଗୁଡାକ କରୁଛନ୍ତି ଆଉ। ଆଜି କାଲି ଯୁବପିଢ଼ି ମାନଙ୍କୁ ପୁରା ମନୋରଞ୍ଜନ କରିଦଉଛନ୍ତି ସେମାନେ।
ଆଜ୍ଞା ଆଜ୍ଞା ସେମାନେ ଯେମିତିଆ ତାଙ୍କ ଦେଶରେ
କିଛି କଥା ନାହିଁ ଆପଣଙ୍କର ଯଦି ଇଚ୍ଛା ହଉଛି ତାହେଲେ ଆପଣ ଦେଖନ୍ତୁ ଆମର କିଛି ସେଥିରେ କଥା କହିବାର ନାହିଁ।
କିନ୍ତୁ ଆପଣ ଯଦି ଆମକୁ ଦେଶ ଦ୍ରୋହୀ ବୋଲି ଭାବିବେ ସେଥିପାଇଁ ମୁଁ ଆପଣଙ୍କୁ କହୁନଥିଲି।
ଆମର ସେଇଭଳିଆ ଦେଶ ଦ୍ରୋହୀ ନା ହିଁ ନେବାର ଇଚ୍ଛା ନାହିଁ। ମନରୁ ଇଚ୍ଛା ନାହିଁ ତ ଆପଣଙ୍କର ଯାହା ଇଚ୍ଛା ହଉଛି ଆପଣ ଦେଖନ୍ତୁ।
ଆଜ୍ଞା ଆ ଆଞା। ଆ ଆପଣ ଯେ ମୋ କଥାକୁ ବୁଝିପାରିଲେ ସେଥିପାଇଁ ମୁଁ ଆପଣଙ୍କ କଥାକୁ ସମ୍ମାନ ଦଉଛି।
ଆଛା ଧନ୍ୟବାଦ ଧନ୍ୟବାଦ ଆଚ୍ଛା ମୁଁ କହୁଥିଲି କି ଆଉ ହୁଁ ଆପଣ ବୁଲାବୁଲି କରିବା ପାଇଁ ତ ବହୁତ ପସନ୍ଦ କରନ୍ତି।
ଆଜ୍ଞା ଆଜ୍ଞା।
କୁଆଡେ କୁଆଡେ ଯିବା ପାଇଁ ଆପଣଙ୍କର ସବୁ ଇଚ୍ଛା ଅଛି ଟିକେ ବ୍ୟାଖ୍ୟା କରିବେ?
ପ୍ରଥମେ ମୁଁ ଆପଣଙ୍କୁ ମୋର ପୂର୍ବ ହଁ ଯୋଗାଯୋଗରେ କହୁଥିଲି କି ମତେ ଟିକେ ମସୁରୀ ଆଉ ଡେରାଡୁନ ଯିବାର ଇ ଛା ଅଛି। ଆଉ ଆଉ ଗୋଟେ ଗଟେ ହେଲା ବଦ୍ରିନାଥ, କେଦାରନାଥ ଏଇଡା ବି ମୁଁ ଯାଇନାହିଁ ତ ଏଇ ଏଇ ଚାରୋଟି ଜାଗା ତ ଆଉ ଗୋଟେ ଜାଗା ମୁଁ ଯାଇଥିଲି କିନ୍ତୁ ମତେ ପୁଣି ଥରେ ସେଠାକୁ ଯିବାକୁ ଇଚ୍ଛା ଅଛି ଆଉ ଦୁଇଟି ଜାଗା। ଗୋଟେ ଜାଗା ହଉଛି ବୈଷ୍ଣବ ଦେବୀ ଯୋଉଟା କି ଦିଲ୍ଲୀର କଟରାରେ ଅଛି ଆଉ ଗୋଟେ ହେଉଛି କନ୍ୟାକୁମାରୀ ରାମେଶ୍ଵରମ୍।
ଆଛା।
ଏଇ ଦୁଇଟି ଜାଗା ମତେ ଆଉଥରେ ଯିବା ପାଇଁ ବି ମଧ୍ୟ ଇଚ୍ଛା ଅଛି। କାରଣ ଏଇ ଜାଗା ଟା ଏତେ ସୁନ୍ଦର ଆପଣ ବି ଦେଖିକି କହିବେ ମୁଁ ଆଉଥରେ ଦଶଥର ଆସିବାକୁ ବି ପଡିଲେ ଆପଣ ଅ ଆପଣଙ୍କୁ ମାନେ ୱେଷ୍ଟ ଲାଗିବନି।
ଆଚ୍ଛା ଏମନ୍ତ କଥା ତାହେଲେ ମୁଁ ତ ଆ ଯାଇନି କେବେ ବି ଓଡିଶା ବାହାରକୁ ହଁ ଦିଇ ହଜାର ତେଇଶି ମସିହାରେ ମୁଁ ଥରେ ମାତ୍ର ହାଇଦ୍ରାବାଦ ସହରକୁ ଭ୍ରମଣ କରିବାକୁ ଯାଇଥିଲି। କିଛି ଗୋଟେ ମେଡିକାଲ କାମରେ ମୁଁ ବୁଲିବାକୁ ଯାଇଥିଲି ତ ମତେ ସେଠିକାର ରାମୋଜୀ ଫିଲ୍ମ ସିଟିଟା ବହୁତ ତ ସୁନ୍ଦର ଲାଗିଥିଲା ଗୋଲକୁୁଣ୍ଡା ଫୋର୍ଟ କୁ ମଧ୍ୟ ମୁଁ ଯାଇଥିଲି ଚାରମିନାର ମଧ୍ୟ ଯାଇଥିଲି ସେଠି ଯାଇକି ବହୁତ କିଣା କିିଣି ମଧ୍ୟ କଲି। ଆଉ ମତେ ସେଇ ଜାଗାଗୁଡିକ ସବୁ ଆଚ୍ଛା ମୁଁ ଆଣିଲି କିଛି ପର୍ସ କିଣିକି ଆଣିଲି କ୍ଲିପ କିଣିକି ଆଣିଲି କିଛି ମୋର ଉପଯ ଉପଯୁକ୍ତ ଷ୍ଟେସନାରୀ ଜିନିଷ କିଣିକି ନେଇକି ଆସିଲି।
ଆଜ୍ଞା ଆଜ୍ଞା ସେଠି କଣ ସୁଲଭ ମୂଲ୍ୟରେ ମିଳେକି?
ମୂଲ୍ୟରେ ମିଳେ। ଆମର ଯେମିତି ଦିଲ୍ଲୀର ଆ ଯେମତି ସରୋଜିନୀ ମାର କେଟ ଅଛି ସେଇଭଳି ହାଇଦ୍ରାବାଦର ଚାରମିନାରରେ ବହୁ ସୁଲଭ ମୂଲ୍ୟରେ ସୁଲଭ ଦାମ ରେ ଆପଣଙ୍କୁ ବହୁତ ସୁନ୍ଦର ସୁନ୍ଦର ମହାରାଣୀ ର ଫିଲିଙ୍ଗ ଆସୁଥିବା ଭଳି ଜିନିଷ ଗୁଡିକ ମିଳିଯାଇ ପାରିବ। ଆପଣ ବାହାଘର ପାଇଁ କିମ୍ବା ନିର୍ବନ୍ଧ ପାଇଁ ଯଦି ଆପଣ ରାଣୀ ମହାରାଣୀ ଭଳି ସଜେଇ ହେବାକୁ ଚାହାଁନ୍ତି ତାହେଲେ ଆପଣ ନିଶ୍ଚିତ ଯାଇକି ସେଠ ଠି ଭ୍ରମଣ କରନ୍ତୁ ସେ ଅଳଙ୍କାର ଗୁଡିକ ସୁଲଭ ଦୁ କାମରେ କିଣିକି ନେଇକି ଆସନ୍ତୁ।
ଆପଣ ତାହେଲେ ଆପଣଙ୍କର ଯେତେବେଳେ ବାହାଘର ହେବ ଆପଣ ସେଠାକୁ ସୁଲଭ ମୂଲ୍ୟରେ ସବୁ ଜିନିଷ ଆଣିବା ପାଇଁ ଗମନ କରିବି।
ଏବେ ତ ମୁଁ ସେଇୟା ହିଁ ଭାବୁଚି କି ମୋରୋ ବାହାଘର ନିମନ୍ତେ ମୁଁ ସେଇଠିକି ଯିବି। ସେଠି ଯାଇକି ବୁଲିବି। ଆଉ ବୋହୁତୁ ଜିନିଷ କିଣା କିିଣି କରିବି କାରଣ ମତେ ତ ତାଠୁ ଭଲ ଜିନିଷ ଆଉ କୋଉଠି ବି ମିଳିବନି କାହିଁକି ନା ମୁଁ ଦିଲ୍ଲୀର ସରୋଜିନୀ ମାର୍କେଟ ତ ଯାଇନି କିନ୍ତୁ ହାଇଦ୍ରାବାଦ ର ଚାରମିନାର ଯାଇକି ଯୋଉ ପ୍ରକାରର ମତେ ସୁବିଧା ମିଳିଚି ଆଉ ଯୋଉ ସବୁ ସୁନ୍ଦର ମୋର ଜିନିଷ ମିଳିଚି ମୁଁ ସେଥିରେ ବୋହୁତ ସନ୍ତୁଷ୍ଟ ଲାଭ କରୁଚି।
ଆଜ୍ଞା ଆଜ୍ଞା ତାହେଲେ ଆପଣ ନିଶ୍ଚିନ୍ତ ଭାବରେ ଆପଣଙ୍କର ଯେବେ ବାହାଘର ହବ ସେଇ ସବୁ ସ ସପିଂ କରିବା ପାଇଁ ଚାରମିନାର ମାର୍କେଟକୁ ଯିବି।
ନିହାତି ନିହାତି ମୁଁ ଯିବାକୁ ଚାହୁଁଚି କିନ୍ତୁ ସେଇଟା ଠିକ୍। ଠା ପ୍ରମାଣ ମୁଁ ଜାଣି ନାହିଁ କାରଣ ଆମର ମାତା ପିତା ଶ୍ରୀ ଆମୁକୁ ଛାଡିବେ ନାହିଁ ହେଲେ ବି ତାଙ୍କୁ ଆମେ ବୋହୁତ ନିବେଦନ କରିକି ଯିବାକୁ ଚାହୁଁଚୁ।
ଇଛୁକ ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ଆପଣ ନିଶ୍ଚିନ୍ତ ଭାବରେ ଅନୁରୋଧ କରିବି ଯଦି ଆପଣଙ୍କର ପିତାଶ୍ରୀ ମାତାଶ୍ରୀ ନିଶ୍ଚିନ୍ତ ଭାବରେ ଆପଣଙ୍କ କଥାକୁ ସମ୍ମାନ ଜଣେଇ ଆପଣଙ୍କ କଥାରେ ହଁ ମାରିବେ ଆଉ ରାଜ ଜି ହେଇଯିବ ବୋଲି ମୋର ଆଶା ଆଉ ଭରସା।
ଆଚ୍ଛା ଧନ୍ୟବାଦ ବୋହୁତୁ ବୋହୁତୁ ଧନ୍ୟବାଦ।
ଆଜ୍ଞା।
ଆମେ ମଧ୍ୟ ବୋହୁତ ଗୁଡେ ଓଡିଶାରେ ଓଡିଶା ଭିତରେ ମଧ୍ୟ ଆମେ ବୋହୁତ ଜାଗା ବୁଲିଚୁ ଯେମିତି କିି ଚିଲିକା ଭିତରକନିକା। ତାରାତାରିଣୀ ତାରିଣୀ। ଆଉ କଟକର କିଛିଟା ଜାଗା ଆମେ ବୁଲିଚୁ ଧବଳେଶ୍ୱର କଟକ। ଟକଚଣ୍ଡି ଭୁବନେଶ୍ୱର ରତ ରହିକି ବି ମଧ୍ୟ ଆମେ ଅଧା ଦିନିଷ ଜାଣି ପାରି ନାହୁଁ ସେ ସବୁ ଜାଗାର ନାଁ।
ଆଜ୍ଞା ଆଜ୍ଞା ଆପଣ ଲିଙ୍ଗରାଜ ମନ୍ଦିର ଯାଇଚନ୍ତି ତ?
ଲିଙ୍ଗରାଜ ମନ୍ଦିରରେ ଆମେ ପ୍ରବାସୀ ଭାରତୀୟ ବେଳେ ଯାଇଥିଲୁ। ଗାଡି ହିସାବରେ ବୋହୁତ ମନୋରଞ୍ଜନ ଥିଲା ଆମକୁ ସେଥିରେ ବୋହୁ ବୋହୁତ ଲାଭଦାୟକ ମଧ୍ୟ ହେଲା।
କଣ ଲାଭଦାୟୀକତାଆପଣ ଯଦି ଆମକୁ କହିବେ?
ଆମେ ଯେହେତୁ ଗୋଟେ ଗାଇଡ଼ର କୋର୍ସ କରିଥିଲୁ ଟୁରିଜିମ୍ ଉଁ ତରଫରୁ ତ ଆମେ ଦେଶ ବିଦେଶରୁ ଆସୁଥିବା ଲୋକମାନଙ୍କ ସହିତ ଆମେ ବାର୍ତ୍ତାଳାପ କରିପାରିଲୁ ତାଙ୍କୁ ଆମ୍ଭର ହୁଁ ମନ୍ଦିର ମାଳିନୀ ସହରର ଯେତେ ସବୁ ମନ୍ଦିର ଅଛି ତାଙ୍କୁ ସବୁ ପରିଦର୍ଶନ କରାଇଲୁ ସେଥି ମଧ୍ୟରୁ ଲିଙ୍ଗରାଜ ମନ୍ଦିର ଅନ୍ୟତମ। ଲିଙ୍ଗରାଜ ମହାପ୍ରଭୁଙ୍କ ସାଙ୍ଗେରେ ତାଙ୍କର ଭେଟ କରାଇଲୁ ତାଙ୍କ ସାଙ୍ଗେରେ କଥା କରେଇଲୁ ସେଇ ମନ୍ଦିର ବିଷୟରେ ବ୍ୟା ବ୍ୟାକ୍ଷା ପରିଦର୍ଶନ କଲୁ ତା ସଙ୍ଗେ ସଙ୍ଗେ ଆମକୁ ସରକାର ତରଫରୁ କିଛିଟା ମୂଲ୍ୟ ମଧ୍ୟ ମିଳିଲା।
ଆଜ୍ଞା ଆଜ୍ଞା ଆପଣ ତାହେଲେ ବୋହୁତ ଭଲ କାମ କରିଚନ୍ତି ଆପଣ କଣ ସେଇ ସବୁ ବିଷୟରେ ମନ୍ଦିର ବିଷୟରେ କହିଲି ଯେଦି ଆମ୍ଭକୁ ସେଇ ଜ୍ଞାନ ଟିକ ଦିଅନ୍ତି ତାହେଲେ ଆମ୍ଭେ ଆପଣଙ୍କ ଠାରେ ଚୀରଉପକୃତ ହୁଅନ୍ତୁ।
ନିଶ୍ଚିତ ଭାବରେ ନିଶ୍ଚିତ ଭାବରେ। ଦେଖନ୍ତୁ ଆମର ଲିଙ୍ଗରାଜ ମନ୍ଦିର ତ ବହୁତ୍ ପୁରୁଣା ମନ୍ଦିରଟିଏ ଅଛି। ସେଠି ଆମର ହର ହରି ପୂଜା ପାଆନ୍ତି ହର ହଉଚନ୍ତି ଉଁ- ମହାଦେବ୍ ହରି ହେଉଛନ୍ତି ବିଷ୍ଣୁ ତ ଆମର ସେଠ୍ ଠି ହର ହରି ଦି ଜଣ ହିଁ ପୂଜା ପାଉଛନ୍ତି ଆପଣ ଯଦି ସେଠାକୁ ପ୍ରାତଃ କାଳରେ ଯାଇକି ଦର୍ଶନ କରିବେ ତାହେଲେ ଆପଣଙ୍କୁ ବହୁତୂ ଭଲ ଭାବରେ ଦର୍ଶନ ମିଳିଯିବ। ସେଠିକାର ବ୍ରାହ୍ମଣ ମାନଙ୍କୁ ଯଦି ଆପଣ କିଛିଟା ମୂଲ୍ୟ ପ୍ରଦାନ କରିଦେବେ ତାହେଲେ ଆପଣଙ୍କୁ ସେମାନେ ସ୍ପର୍ଶ କରିବାର ସୁଯୋଗ ମଧ୍ୟ ଦେଇଦେବେ।
ଆଜ୍ଞା ଆଜ୍ଞା କିନ୍ତୁ ଝିଅ ପିଲାମାନେ ବୋଧେ ସ୍ପର୍ଶ କରନ୍ତି ନାହିଁ।
ଯେହେତୁ ସେଇଟା ହର ହରିଙ୍କର ଅଁ- ଜାଗା ତେଣୁ ସେଇଟା ବେଲପତ୍ର ଆଉ ତୁଳସୀ ପତ୍ରରେ ଆଚ୍ଛାଦିତ ହେଇକି ଥାଏ ତ ଆପଣଙ୍କୁ ସେମାନେ ସଠିକ୍ ଜାଗାରେ ଛୁଇଁବାକୁ ଦେବେ ନାହିଁ। ତାର ଚାରିଆଡେ ଘୋଡଣି ଘୋଡେଇକି ରଖିଚନ୍ତି ତାର ବାହ୍ୟ କର୍ଷ୍- ବାହ୍ୟ ଜାଗାରେ ଆପଣଙ୍କୁ ସ୍ପର୍ଶ କରାଇବେ।
ଆଜ୍ଞା ଆଜ୍ଞା।
ଆପଣ ଯାଇକି ସେଠି ଦର୍ଶନ କରିପାରିବେ। ଆସିକି ବାହାରେ ମାତା ବିମଳା କମଳା ଅଛନ୍ତି ମହାଲକ୍ଷ୍ମୀ ସରି ମହାଲକ୍ଷ୍ ମୀ ଅଛନ୍ତି ବିମଳା ଅଛନ୍ତି ଉଁ
ଆଜ୍ଞା ଆପଣ ଠିକ୍ କଥା କହିଥିଲେ କମଳା ଯିଏ ତ ମହାଲକ୍ଷ୍ମୀ ସିଏ ଆଉ।
ଆଜ୍ଞା। ଯେହେତୁ ଆମେ ଲିଙ୍ଗରାଜ ମନ୍ଦିରରେ ତାଙ୍କୁ ମହାଲକ୍ଷ୍ମୀ ରୂପରେ ପୂଜା କରୁଚେ ତେଣୁ ତାଙ୍କୁ
ନାହିଁ -ନାଇଁ। ଆଜ୍ଞା ଆଜ୍ଞା କିନ୍ତୁ ତାଙ୍କୁ ମହାଲକ୍ଷ୍ମୀ ନୁହେଁ ତାଙ୍କୁ ପାର୍ବତୀ ନାମରେ ବୋଧେ ନାମିତ କରାଯାଇଚି ସେ
ଆଜ୍ଞା- ଆଜ୍ଞା -ଆଜ୍ଞା -ଆଜ୍ଞା ମହାଲକ୍ଷ୍ମୀ ମଧ୍ୟ ଅଛନ୍ତି ଛୋଟ ମନ୍ଦିର ଅଛନ୍ତି ଆମର ଭୁବନେଶ୍ଵରୀ ଦେବୀ ମଧ୍ୟ ଅଛନ୍ତି। ଆ- ଆଜ୍ଞା ଯେହେତୁ ଲିଙ୍ଗରାଜ ମନ୍ଦିର ସେଇଠି ପାର୍ବତୀ ମା ତ ରହିବା ନିହାତି ଅଛି।
ଆଜ୍ଞା।
ହଁ ତାପରେ ଆମର ଭୁବନେଶ୍ଵରୀ ମାତା ମଧ୍ୟ ଅଛନ୍ତି ଯଉଠି କିି ସେଇଠି ଅଁ- ଦି- ଦୁଇଥର ଆମର ନବରାତ୍ରି ପୂଜା ହୁଏ‌ ଆ ଆପଣ ଯଦି ସେଠାକୁ ନବରାତ୍ରି ଟାଇମ୍ ରେ ଯିବେ ତାହେଲେ ଆପଣଙ୍କୁ ବହୁତ୍ ସୁଯୋଗ ମିଳିବ ତାଙ୍କର ପ୍ରସାଦ ପାଇଁ ବା ପାଇଁ କି ଏବଂ ତାଙ୍କର ଆଶୀର୍ବାଦ ମିଳିବାକୁ ଆପଣ ଲାଭ କରିପାରିବେ।
ଏଇ କଥାଟା ମୁଁ ଆପଣଙ୍କ ଠାରୁ ପ୍ରଥମ ଥର ଶୁଣିଲି ଯା-ତେଣୁ ନବରାତ୍ରି ଦିନ ମୁଁ ନିଶ୍ ଚିନ୍ତ ବେଳେ ମୁଁ ନିଶ୍ଚିନ୍ତ ସେଠାକୁ ଭ୍ରମଣ କରିବି ଆଉ ଆପଣଙ୍କୁ
ନବରାତ୍ରିର ଆପଣଙ୍କୁ ଯଉ ଦିନଟି ଭଲ ଲାଗେ ପ୍ରଥମରୁ ଅଁ- ନବରାତ୍ରିର ନଅ ଦିନି ପର୍ଯ୍ୟନ୍ତ ଦଶ ଦିନ ପର୍ଯ୍ୟନ୍ତ ଆପଣଙ୍କୁ ଯଉ ଦିନଟି ଭଲ ଲାଗେ ଯଉ ମା ଆପଣ ବିଶ୍ବାସ୍ କରନ୍ତି ଯଉ ମାଙ୍କ୍ ଙ୍କୁ ସେଇ ମାଆଙ୍କୁ ଦିନରେ ଆପଣ ଯିବେ ଆଉ ସେଠାରେ ତାଙ୍କର ଯଜ୍ଞ ଦେଖିବେ ପୂଜା ମଧ୍ୟ ଦେଖିବେ ଆଉ ପ୍ରସାଦ ମଧ୍ୟ ପାଇବେ ତା ସାଙ୍ଗେରେ ଆଶୀର୍ବାଦ ବହୁତ୍ ସାରା ପ୍ର ଆଶୀର୍ବାଦ ମଧ୍ୟ ନେଇକି ଆସିବେ।
ଆଜ୍ଞା ଆଜ୍ଞା ଆପଣ- ଆପଣଙ୍କ କଥା ଶୁଣିକି ମୁଁ ସତରେ ବହୁତ ଭଲ ଅନୁଭବ କଲି ଆଉ ନିଶ୍ଚିନ୍ତ ଏଇ ସବୁ ଜିନିଷ ମୁଁ ଅ- କରିକି ଆପଣଙ୍କ ସହିତ ସେୟାର କରିବି।
ଆଜ୍ଞା। ଆଉ ସେଠାରେ ନନ୍ଦୀ ମହାରାଜ୍ ମଧ୍ୟ ଅଛନ୍ତି ଲୋକେ ତ କହୁଛନ୍ତି ନନ୍ଦୀ ମହାରାଜ୍ ଟି ଏଇଠି କପରି ବଢୁଛନ୍ତି କିନ୍ତୁ ଆମକୁ ତ ସେ ସବୁର ସତ୍ୟତା ଜଣା ନାହିଁ କିନ୍ତୁ ଆମେ ମଧ୍ୟ ଯେହେତୁ ହିନ୍ଦୁ ଲୋକଙ୍କର କହିବାର କଥା ହଉଛି କି ନନ୍ଦୀ ମହାରାଜ୍ ବଢୁଛନ୍ତି ବଳି। କିନ୍ତୁ ଆମ ପାଖେରେ ତାର କିଛି ବୈଜ୍ଞାନିକ ପ୍ରମାଣ ନାହିଁ ଆଜି ପଯନ୍ତ ହୁଏତ କିଛି ଜଣ ବୈଜ୍ଞାନିକ ପ୍ରମାଣ କରିଛନ୍ତି କିନ୍ତୁ ଆମେ ତ ହିନ୍ଦୁ ପରମ୍ପରା ହିସାବରେ ତାକୁ ମାନି ନେବା ନାହିଁ।
ଆଜ୍ଞା ଆଜ୍ଞା ମୁଁ ବୁଝିପାରୁଛି ଆ କିନ୍ତୁ ମୁଁ ଶୁଣିଥିଲି ଆମ ଘର ପାଖରେ ଏକ ଦ୍ଭାସ୍କେଶ୍ଵର ନାମୀ ତ ପାର୍କେ ଅଛି ଯଉଥିରେ କି ଭାସ୍କେଶ୍ଵର ଠାକୁର ଅଛନ୍ତି ସିଏ ବି ଶିବ।
ଆଜ୍ଞା।
ସିଏ ଓସିଏ ବି ପାତାଳରୁ ବାହାରିଛନ୍ତି ତେଣୁ ମ ମୁଁ ଶୁଣିଛି ଏହା କି ସେଠାରେ ମଧ୍ୟ ସେଇ ଶିବଲିଙ୍ଗଟା ଧୀରେ ଧୀରେ ବଢୁଛି।
ଆଜ୍ଞା ସେଇଟା ହଉଛି ଆମ ସ ସମାଜର ଲୋକମାନଙ୍କର କିଛିଟା ପଥା। ତେଣୁ ଆମେ ତାକୁ ମନରେ ରଖିବା କିନ୍ତୁ କାହା ଆଗେରେ ଏତେ ପ୍ରକାଶ କରିବା ନାହିଁ। ଯେହେତୁ ସମସ୍ତେ ବିଶ୍ବସ କରିପାରିବେ ନାହିଁ ସମସ୍ତେ ଯେହେତୁ ବିଶ୍ଵାସ ଯୋଗ୍ୟ ନୁହନ୍ତି। ସେଥିପ୍ରତି ଆମେ ଧ୍ୟାନ ଦେବା।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ।
ଆଛା ମୋର ଟିକେ କାମ ଆସିଯିବାରୁ ଆମର କିଛି କାମ ଆସିଯିବାରୁ ଆମେ ଟିକେ ପରେ କଥା ହବୁ ଧନ୍ୟ
ଆଜ୍ଞା ଆଜ୍ଞା ଧନ୍ୟବାଦ୍।